ତୁମ ବିଷୟରେ କିଛି କହିଲ ଜାଣିଛ ଯଦି।
ହଁ କୋଳଥ ଡାଲି କୋଳିଥ ଡାଲିକୁ ପାହାଡ଼ିଆ ଡାଲି ମଧ୍ୟ କୁହାଯାଏ। ଯୋଉ କୋଳଥ ମାନେ ତ ଯେମିତି ଇଂଲିଶରେ ଥାଏ ହର୍ସ ଗ୍ରାମ ନାଁ ଯେମିତି ତାକତ ବି ସେମିତି ଘୋଡାଙ୍କୁ ଖୁଆଯାଏ ବୋଲି ନା ତାର କୋଳଥ। ଆ ଓଡ଼ି ଓଡ଼ିଶା ପାହାଡ଼ିଆ ଅଞ୍ଚଳ ଆଉ ବିଶେଷ କରି କିଛି ଜିଲ୍ଲା ଅଛି ଯେମିତି କନ୍ଧମାଳ ଆଉ ଗଞ୍ଜାମରେ ତ ବହୁତ ଏଇ ଡାଲିକୁ ଖାଆନ୍ତି। ଶୀତଦିନେ ତ ଦେହ ଗରମ ରଖେ କୋଳଥ ଡାଲି।
କୋଳଥ ଡାଲି ପୁରା ଔଷଧ ଭଳି। ପଥରୀ ରହିଛି ଯାହାର କିଡନୀ ଷ୍ଟୋନ ଥିବ ସେତ ପୁରା ତା ପାଇଁ ପୁରା ରାମବା ବାଣ ବୋଲି କହିଲେ ଅତ୍ୟୁକ୍ତି ହବ ନାହିଁ। କୋଳଥ ପାଣି ଯଦି ଆମେ ପିଉଛେ ଯଦି ପ ଥରି ହେଇଥାଏ ଗଳିଯାଏ ବୋଲି କୁହାଯାଏ। କୋଳଥ ଓଜନ କମାଏ ତାର ଫାଇବର ପୁରା ବେଶୀ ଥାଏ। ପେଟ ପୁରା ଭରା ଲାଗେ ଚର୍ବି କମ କରେ। କାଶ ଥଣ୍ଡା ହେଲେ ଦେହ ଗରମ କରେ କଫ ବାହାର କରେ। ଆଉ ବର୍ଷା ଦିନେ ଯଦି କୋଳଥ ଡାଲି ସହିତ ଆଳୁ ଭତ୍ତା ହେଇଥିବ ଖାଇବାକୁ ବହୁତ ଭଲ ଲାଗେ ଗରମ ଗରମ। ଆଇରନର ତ ସେ ଖଣି ରକ୍ତହୀନତା ମାସିକ ସମସ୍ୟାରେ ମାନେ ଆ ସ୍ତ୍ରୀ ଲୋକ ଝିଅ ପିଲାଙ୍କର ଯଦି ମାସିକ ସମସ୍ୟା ଦେଖାଯାଉଛି ସେଥିପାଇଁ ବି ସେ କୋଳଥ ଡାଲି ଖାଇଲେ ବହୁତ ଭଲ ଆଉ ସୁଗାର ଡାଇବେଟିସ ରୋଗୀଙ୍କ ପାଇଁ ତ ପୁରା ଔଷଧ କହିଲେ ଚଳିବ ବେଷ୍ଟ ଡାଲି।
ହଁ। ହଁ କୋଳଥ ଡାଲି ତ ସବୁବେଳେ ଖାଇବା ବି ଠିକ୍ ନୁହେ ତ ସାବଧାନ ବି ସେ ସେଥିପାଇଁ ଆଜି କୋଳଥ ଡାଲି ବି ବହୁତ ଗରମ ବି ଥାଏ ଗରମ ଦିନେ କମ ଖାଇବା ବି ଠିକ୍। ହଁ ପାଇଲସ ଅଲସର୍ ଥିଲେ ଯଦି ସେମିତି ରୋଗ ଥାଏ ତାହେଲେ ଡାକ୍ତରଙ୍କୁ ବି ପଚାରିକି ଖାଇବା ଦରକାର। ଆଉ ଗର୍ଭବତୀ ମହିଳାମାନେ ତ ବିଶେଷ କରି ଖାଆନ୍ତି ନାହିଁ କୋଳଥ ଡାଲି।
ଓଡିଆ ଷ୍ଟାଇଲରେ କୋଳଥ ଡାଲି କେମିତି ବନାଯାଏ ତା ଝୋଳ ଟା ଆ ଆମେ ତମେ ଜାଣିଛ?
ହଁ ଜାଣିଛି ଯଦି ତୁମେ କହିବ କିଛି ତ ମୁଁ ଟିକେ ଶୁଣିବି।
ତାହାଲେ ଶୁଣ ତିନି ଜଣ ଲୋକଙ୍କ ପାଇଁ ଆମେ କୋଳଥ ଡାଲି ବନେଇବା। କୋଳଥ ଡାଲି ଆମେ ମୋଟା କୋଳଥ ଡାଲି ଯୋଉ ଆସେ ଆମ ଗାଁ ଗହଳିରେ। ଦେଶୀ ଡାଲି ତାକୁ ଆମେ ପ୍ରଥମେ ଭାଜି ଦେଇକି ତାର ଚୋପା ଛଡେଇଦବା। ଚୋପା ଛଡେଇକି ତାକୁ ଭଲ କି ଗୋଡି ମାଟି ବି ଥାଏ ତାକୁ ଭଲ କି ଟିକେ ଗଡେଇ ଗଡେଇକା ତାକୁ ଧୋଇଦବା ତିନି ଜଣ ଲୋକଙ୍କ ପାଇଁ ଆମେ ଗୋଟେ କପ କୋଳଥ ଡାଲି ନବା। ତମେ ଲୋକଙ୍କ ହିସାବରେ ଡାଲି ତମେ ପକେଇ ପାର କମ ବେଶୀ କରିପାର ପାଣି ସେଥିରେ ଗୋଟେ ମୁଁ ଗୋଟେ କପ୍ ପାଇଁ ମୁ କହୁଛି। ହ ପାଣି ପାଞ୍ଚ କପ ଦବା କୋଳଥ ଡାଲି ବେଶୀ ପାଣି ଟାଳେ ଟାଣେ ଆଉ ବହୁତ ସମୟ ସିଝିଥାଏ। ହଳଦୀ ଗୋଟେ ଚାମଚ ନହେଲେ ହାଫ ଚାମଚ ଅଧ ଚାମଚ ଆମେ ପକେଇ ପାରିବା ଲୁଣ ଆମେ ସ୍ଵାଦ ଅନୁସାରେ ପକେଇବା। ଆଉ ରସୁଣ ତାର ବଘାରିବା ପାଇଁ ଆମେ ରସୁଣ ନବା ଦଶ ବାର କୋଲା ରସୁ ଶୁଣ ରସୁଣ ବହୁତ ବଢିଆ ଲାଗେ ମାନେ ଯେତେବେଳେ ପଘାରିବା ପାଇଁସୁଣ ଅଛେ କୋଳଥ ସହ ରସୁଣ ପୁରା ଜମେ ଶୁଖିଲା ଲଙ୍କା ତିନି ଚାରିଟା ଲଙ୍କା ଯ ଆମେ ଗୋଟେ ଚାମଚ ସୋରିଷ ତେଲ ଦୁଇ ଚାମଚ କୋଳଥ ଡାଲିରେ ସୋରିଷ ତେଲ ହେଇନେଇକି ବହୁତ ଭଲ ଲାଗେ ତା
ହଁ ହଁ ତା ସହିତ ଟିକେ ଖଟା ପକେଇଦେଲେ ବି ଭଲ ଲାଗିବ। ଆଉ ଧନିଆ ପତ୍ର ବି ପକେଇଲେ ଭଲ ଲାଗିବ ହଁ ଆଉ
ଖଟା ଯଦି ଅଧିକ ହେଇଯାଏ ତାହାର ଖଟା ର ବାଲାନ୍ସ କରିବା ପାଇଁ ଆମ ଜଷ୍ଟ ଟିକେ ଚିନି ଆ ଗେ ଟିକେ ଡାଲଚିନି ପକେଇଦବା ଅଳ୍ପ ଟିକେ ଚିନି ବହୁତ ଭଲ ଲାଗେ।
ହଁ ତାରା ବନେଇବା ପଦ୍ଧ ତି ଗୋଟେ ଅଛି ଆ କୋଳଥ ଡାଲିକୁ ଭିଜେଇବା ବି ବହୁତ ଜରୁରୀ ଆଉ କୋଳଥ ଡାଲି ବହୁତ ଟାଣ ବି ହୋଇଥାଏ ରାତି ସାରା ନହେଲେ ଛଅରୁୁ ସାତ ଆଠ ଘଣ୍ଟା ବି ଭିଜାଇ ନେଲେ ହେବ ନହେଲେ ସିଝ ଶିବନି ଅଧିକ ଦମ ସମୟ ଯେହେତୁ ନବ ଅଧିକ ସମୟ ସିଝବା ବି ଦରକାର ଆ ତା ସହିତଭି ଭିଜା ଡାଲିକୁ ଧୋଇ ଯଦି ପ୍ରେସର କୁକର ପାଞ୍ଚ ରୁ କପ୍ ପାଣି ଦେବ ତା ସହିତ ହଳଦୀ ଟିକେ ଆଉ ଲୁଣ ଦେଇ ଛଅ ସାତ ତଟା ସିଟି ମାରିବା ପର୍ଯ୍ୟନ୍ତ ରଖିବ କୋଲଥ ସିଝିବାକୁ ସମୟ ବି ନେଇଥାଏ।
ଡାଲି ସିଝିଲେ ଆମେ କଣ କରିବା ନା ଅଳ୍ପ ତାକୁ ଘାଣ୍ଟି ଦିଏ ଘାଣ୍ଟି ଦବା ପୁରା ତାକୁ ସିଝେଇବା ନାହିଁ। ଦାନା ରହିଲେ ବହୁତ ଭଲ ତେନ୍ତୁଳି ପାଣି ତାପରେ ମିଶେଇବା ତାପରେ ଆମେ ତାକୁ ତଡ଼କା ଦବା ତରକରେ ଆମେ କଣ କରିବା ନା କଢେଇ ରେ ସୋରିଷ ତେଲ ତା ଯାଏ ଗରମ କରିବା ସୋରିଷ ତେଲ ଦେଲେ ବହୁତ ଭଲ ସୋରିଷ ତେଲ ଆମେ ଦବା ତାପରେ ଜିରା ପକେଇବା ଯଦି ସୋରିଷ ଭଲ ଲାଗେ ଆପଣଙ୍କୁ ତାକୁ ସୋରିଷ ବି ପକେଇବା ତାପରେ ଶୁଖିଲା ଲଙ୍କା ଆମେ ପକେଇବା। ତାପରେ ପରେ ଛେଚା ରସୁଣ ଦବା ଦେଇକି ତାକୁ ସୁନେଲି ରଙ୍ଗ କଲର ରଙ୍ଗ ହେଲା ପର୍ଯ୍ୟନ୍ତ ପୁରା ଭାଜିବା। ରସୁଣ ପୋଡିଗଲେ ବହୁତ ପିତା ଲାଗିବ ଆମେ ଟିକେ ଧ୍ୟାନ ଦବା ସେଥିରେ ରସୁଣ ଲଙ୍କା କିଛି ମାନେ ଫୁଟଣ କିଛି ପୋଡିବନି ଯେନ୍ତି।
ହଁ
ଯେମତି ସୋନେଲି ରଙ୍ଗ ହେଲା ଯାକେ ତାକୁ ଆମେ ଭାଜିବା। ପୋଡ଼ିଗଲେ ତ ପିତା ଲାଗିବ ତା ସ୍ଵାଦ କମିଯିବ ନା ତଡକାକୁ ସିଝା ଡାଲିବା ଉପରେ ଆମେ କଣ କରିବା ନା ଢାଳି ଦବା ଢାଳି ଦେଇକି ପାଞ୍ଚ ମିନିଟ ଆଉ ଫୁଟେଇଦବା ତା ଉପରେ ଆମେ ଧନିଆ ପତ୍ର ଦବା
ହଁ
କୋଳଥରେ ଆଉ କଣ ହୁଏ ତମେ ଜାଣିଛ?
ହଁ କୋଳସ ରସମ ପାଣି ଯାଉକ ଯେଉଁଟା କିି ପଥରି ପାଇଁ ଥାଏ ଯେମିତି ଗୋଟେ ମୁଠା କୋଳଥକୁ ରାତିରୁ ଭିଜେଇବା। ହଁ ତାପରେ ସକାଳେ ଚାରି ଗ୍ଲାସ ପାଣି ଦେଇ ଗୋଟେ ଗ୍ଲାସ ହେଲା ଯାଏ ତାକୁ ଫୁ ଫୁଟେଇବ ସେଇ ଛାଣିଥିବା ପାଣିକୁ ଖାଲି ପେଟରେ ପିଇବା ଚିମୁଟେ ଲୁଣ ଦେଇପାର। ହାଁ ସିଝାକୋଳଥ କୁ ଚଟଣି କରି ଖାଇବା ଫିଙ୍ଗିବା ନାଇଁ। ଅଁ ସେଥିରେ ବି ଗୋଟେ ଥାଏ କୋଳଥଭର୍ତ୍ତା ବି ଗୋଟେ ଥାଏ ଶୁଣିଥିଲି ତମେ ଜାଣିଚ?
କୋଳଥ ଭର୍ତ୍ତା ହଁ ମୁଁ ଜାଣିଚି। ସିଝା କୋଳଥକୁ ଆମେ ପ୍ରଥମେ ପାଣିରେ ଧୋଇକି ସିଝେଇବା ତାପରେ ସେ ସିଝାପାଣି କୁ ପାଣି ପୁରା ଶୁଖେଇଦବା। ଶିଳରେ ରସୁଣ ଦବା ଶୁଖିଲା ଲଙ୍କା ଟିକେ ଲୁଣ ସ୍ୱାଦ ଅନୁସାରେ ଦବା ସିଝା କୋଳଥ ଦେଇକି ଆମେ ବାଟିବା। ତାପରେ ଉପରେ କଞ୍ଚା ସୋରିଷ ତେଲ ଢାଲିବା। ତାର ପଖାଳ ଭାତ ସହିତ ଖାଇଲେ ଦେହ ଝାଳ ପଖା ଭାତ ସହିତ ଦେହର ଝାଳ ବୁହେଇବ।
ହୁଁ ହୁଁ।
ଦେହ ବି ଭଲ ରହିବ।
କୋଳଥ ଚଟଣୀର ପଦ୍ଧତିଟା। ଯୋଉଟା କି ଭର୍ତ୍ତା ବି କୁହାଯିବ।
ତେଲ ପଡିବ ନା ତାର ବାସ୍ନା ଭଲ ଲାଗିବ ତା ସ୍ୱାଦ ବି ଭଲ ଆସିବ।
ହଁ ଖାଇବାର ଆଉ କିଛି ଉପାୟ ବି ରହିଚି ଯେମିତି ଭିଜେଇବା ପାଣିକୁ ସେ ବି ଭି ଫିଙ୍ଗିବା ନାହିଁ। ଆଉ ସେଇ ପାଣିରେ ହିଁ ସିଝେଇବା ଗୁଣ ସେଥିରେ ବି ଥାଏ। ଆଉ ମାଟିହାଣ୍ଡି କୋଳଥ ସିଝିଲେ ସ୍ୱାଦ ବି ଦୁଇ ଗୁଣା ବଢ଼ିଯାଏ ଖାଇବାକୁ ବି ଭଲ ଲାଗେ। ଆଉ ରସୁଣ ବେଶୀ ଯଦି ହୁଏ କୋଳଥର ବାତ ଦୋଷକୁ ବି ରସୁଣ କାଟେ। ତେଣୁ ରସୁଣ ଟିକେ ବେଶୀ ଦବା ଉଚିତ୍। ଆଉ ଶୀତଦିନ ତ କୋଳଥ ଖାଇବା ସ୍ୱାସ୍ ଠିକ୍। ଏଇଟା ହଉଚି ଶୀତ ସମୟର। ଆଉ ଗରମ ଦିନ ସପ୍ତାହକୁ ଗୋଟେ ଥରରୁ ବେଶୀ ନୁହଁ ଖାଇବା ଭଲ ନୁହଁ। ଆଉ ପାଣି ବି ପିଇବା କୋଳଥ ପାଣି ପିଇ ପାଣି ବେଶୀ ବେସି ବି ପିଇବା ଠିକ୍ ନହେଲେ ଦେହ ଶୁଖିଯିବ।
କୋଳଥ ଡାଲି ପାଣି ଅଧିକ ପିଇଲେ ଦେହ ଶୁଖିଯିବ। ଆମେ କୋଳଥ ଡାଲିକୁୁ କଣ କରିବା ନା ମାଣ୍ଡିଆ ଜାଉ ଗରମ ଭାତ ପଖାଳ କୋଳଥ ଡାଲି ସହିତ ଗୋଟେ ଲେମ୍ବୁ ଚିପ ପୁଡ଼ି ଦେଲେ ସ୍ୱାଦ ପୁରା ତ ଭୁଲିଯିବ।
ମାନେ ଏସବୁରେ କୋଳଥ ଡାଲି ହଁ।
ଡିଆ ଜାଉ ସହିତ ଆମେ ଖାଇପାରିବା ତା ସହିତ ଗରମ ଭାତ ସହିତ କୋଳଥ ଡାଲି ତା ସ ଆଳୁ ଭର୍ତ୍ତା ଖାଇପାରିବା। ପଖାଳରେ ବି ଆମେ କୋଳଥ ଚଟଣି କରିକି ଡାଲିର ଚଟଣି କରିକି ଖାଇପାରିବା। କୋଳଥ ଡାଲି ସହିତ ଟିକେ ଲେମ୍ବୁ ଚିପୁଡ଼ି ଦେଲେ ଆହୁରି ଭଲ ଲାଗିଥାଏ। ତୁମେ କେବେ କୋଳଥ ଡାଲି ଖାଇଚ?
ହଁ ମତେ ତ ଭଲ ଲାଗେ ଖାସ୍ କରି ଯଦି କୋଳଥ ଡାଲିକୁ ରସୁଣ ଛେ ଚା ରେ ପଘରାଯାଏ ତାହେଲେ ମୋତେ ତ ସ୍ୱାଦ ବି ଭଲ ଆସିଥାଏ। ତା ସହିତ କଞ୍ଚାଲଙ୍କା ଦିଟା ଛେଚିକି ବି ପକେଇଦେଲେ ଆହୁରି ଭଲ ଲାଗିଥାଏ। ମୁଁ ତ ଏମିତି ଖାଏ।
କୋଳଥ ଡାଲି ତ ମୋର ପୁରା ଫେବ୍ରେଟ ଡାଲି ଶୀତ ଦିନ ବର୍ଷା ଦିନ ମୁଁ ଖାଇବାକୁ ବହୁତ ଭଲ ପାଏ।
ମତେ ବି କୋଳଥ ଡାଲି ଖାଇବାକୁ ଭଲ ଲାଗେ ତା ସହିତ ତେଲିଆ ତେଲିଆ ଆଳୁ ଭର୍ତ୍ତା ଟିକେ କରିଦେଲେ ଗରମ ଭାତ ଆଉ ଗରମ ଗରମ ଭାତ ସହିତ ଆଳୁ ଭର୍ତା ତା ସହିତ କୋଳ ଥ ଡାଲି ରସୁଣ ଆଉ କଞ୍ଚାଲଙ୍କାର ପଘରା ଡାଲି। ଅ ଯଉଟା କିି ଖାଇବାକୁ ବହୁତ ଭଲ ଲାଗିଥାଏ ମତେ।
ତା ସହିତ ସେ ଯୋଉ ଆମ୍ବୁଲ ପଡ଼ିଥିବ ତା ରନ୍ଧା ଖଟା ଖଟା ଲାଗୁଥିବ। ଓ ଭାତ ପୁରା ମାନେ ଟାଣି ନେଇଯିବ ମାନେ ଏତେ ସ୍ଵାଦ ଲାଗିଥାଏ।
ହଁ।
କହିଲା ପରେ ତ ମୋ ମୁହଁରେ ପାଣି ଆସିଯାଉଛି।
ହଁ କୋଳଥ ଡାଲିତ ହୁଁ ପ୍ରାୟ ଲୋକ ଖାଆନ୍ତିନି ବର୍ଷା ଦିନେ। ଯୋଉ ଟାକି ପେଟ ଖରାପର ସୂଚନା ବି ଦେଇଥାଏ।
ହଁ। କେହି କେହି ଖାଆନ୍ତି ଖାଇବାକୁ ଭଲ ପାଆନ୍ତି ଆଉ କେହି କେହି ଖାଆନ୍ତିନି ମଧ୍ୟ।
ମୁ ତ ଖାଇଦିଏ ମତେ ଭଲ ଲାଗେ ମୋର ଅଭ୍ୟାସ ଅଛି ଛୋଟ ଟବେଳୁ ମୋର ଅଭ୍ୟାସ ଅଛି। ଆମର ଅଧିକାଂଶ ଟାଇମ କୋଳଥ ଡାଲି ମାନେ ଘରେ ର ରହିଥାଏ ଡାଲି ହେଇକି। ଯେତେବେଳେ ମନ ହୁଏ କୋଳଥ ଡାଲି ହେଇଥାଏ। ଆଉ କୋଳଥ ଡାଲି ଏତେ ସମୟ ସିଝିବାକୁ ଟାଇମ ଲାଗେ ତାକୁ ମାନେ ଅ ଭାତ ରାନ୍ଧିବା ପୂର୍ବରୁ ଡାଲିଟାକୁ ଆଗେ ସିଝେଇବାକୁ ପଡିକି ତାକୁ ତାର କାମ ଆଗ ସାରିବାକୁ ପଡିଥାଏ କୋଳଥ ଡାଲିର।
ହଁ। ହଁ କୋଳଥ ଡାଲି ବି ଏମିତି ବହୁତ ସମୟ ସିଝିବାକୁ ସମୟ ବି ନେଇଥାଏ। ସେଥିପାଇଁ ଯେମିତି ସମୟକୁ ମାନେ ଏତେ ସମୟ ନେବନି ସେଥିପାଇଁ କୋଲଥ ଡାଲିକୁ ଅଧା ସିଝିଲା ପର୍ଯ୍ୟନ୍ତ ଛାଡ଼ିଦବ। ଆଉ ତାପରେ ତାକୁ ଆଣିକି ଯେଉଁ ମିକ୍ସଚର ଗ୍ରାଇଣ୍ଡର ଥାଏ ତାକୁ ଗ୍ରାଇଣ୍ଡରରେ ପେସେଇ ନବ। ଆଉ କୋଳଥର ଗୋଟେ ପେଷ୍ଟ ବନିଯିବ। ଏତେ ବି ଆଉ ଟାଇମ୍ ତ ନବନି ଆଉ ସମୟ ବି ଏତେ ନବନି ଯୋ ନିଆଁ ବି ତେଲ ବି ତେଲ କହୁଚି ଆ ନିଆଁ ବି ବେଶି ଖର୍ଚ୍ଚ ହବନି।
କୋଳଥ ଡାଲିରେ ଟିକେ ଭୃଷଙ୍ଗ ପ ତ୍ର୍ ଦେଇକି ଯଦି ଆମେ ବିନା ପିଆଜ ରସୁଣରେ ଖାଉଛେ ଭୃସଙ୍ଗ ପତ୍ର ଶୁଖିଲା ଲଙ୍କା ତା ସହିତ ଫୁଟଣ ଦେଇକି ଯଦି ଆମେ ଛୁଙ୍କ ଙ୍କ ଦଉଛନ୍ତି ନା ବହୁତ ଭଲ ଲାଗେ ବୋଲି ବିନା ପିଆଜ ରସୁଣରେ କିଏ ଯଦି ହେଇଥିବେ ଖାଉନଥିବ।
ଯେମିତି ମୁଗ ଯାଇ ଚଟଣି କରନ୍ତି ସେମିତି କୋଳଥ ଯାଇ ବି ଚଟଣି କରନ୍ତି।
ହୁଁ।
ହୁଁ। ପଖାଳ ସହିତ ଖାଇବାକୁ ବି ଭଲ ଲାଗେ ପଖାଳ ସହିତ ତ ଶୁଖିଲା ଶୁଖିଲା ଜିନିଷ ଖାଇବାକୁ ଭଲ ଲାଗେ।
ପଖାଳ ସହିତ ଯାହା ବି ହେଲେ ମାନେ ଚଟଣି ଟାଇପର ଶୁଖିଲା ଟାଇପର ତ ଭଲ ଲାଗେ।
ହଁ। କଷା ଟାଇପର ଚଟଣି ଟାଇପର ଖାଇବାକୁ ଭଲ ଲାଗେ। ଏବେ ତମ ଆଡେ ପାଗ କଥା କେମିତି ଅଛି।
ପାଗ ପାଗ ଏବେ ଆମ ଆଡେ ମାନେ ଖରା ଖରା ହେଇଛି। ସନ୍ଧ୍ୟାବେଳକୁ ଠିକ ସନ୍ଧ୍ୟା ହେଲା ପରେ ବର୍ଷା ଆରମ୍ଭ ହେଇଯାଉଛି ଆଉ। କିନ୍ତୁ ପ୍ରବଳ ଗରମ ପ୍ରବଳ ହଉଛି ବହୁତ ଗରମ।
ହଁ ପାଣିପାଗ ତ ଏବେ ବହୁତ କିଛି
ଯଉ ସହିବାକୁ ପଡୁଛି ଏତେ ଖରା ଆମେ ଯଉ ଗଛ କାଟିକି ରାସ୍ତା ଘାଟ ତିଆରି ହେଇଯାଉଛି ଗଛକୁ ଆମେ କାଟି ଦଉଛେ। ସେଥି ଯୋଗୁ ଆମକୁ ହି ସବୁ ଆମକୁ ସହିବାକୁ ପଡୁଛି ଖରା ସବୁ, ମୁଁ ଭାବୁଛି ଆମେ ସମସ୍ତେ ଗୋଟେ ଗୋଟେ ଦୁଖ ଆପଣା କରିବା ନିହାତି ଜରୁରୀ।
ହଁ ସେଇଟା ତ ସମସ୍ତଙ୍କ ଭାବନା ବି ସମାନ ନଥାଏ, କେହି କେହି ଗଛ କା ଟିକି ନିଜ ପାଇଁ ବି, ଖାଦ୍ୟ ପାଇଁ ଯେମିତି ଜାଳ ବି ସାଇତିକି ରଖିଛନ୍ତି। ହଁ ଭବିଷ୍ୟତ କଥାକୁ ଦେଖୁନାହାନ୍ତି, ଗଛ ଆମକୁ କେତେ ବି ସାହାଯ୍ୟ କରୁଛି ସେଟା ତ ଭାବିବା କ ଥା ନା।
ଗଛଟା ତ ଆମର ମାନେ ରାସ୍ତା କଡରେ ଯୋଉ ଅଙ୍ଗାରକାମ୍ଳ ଗ୍ୟାସକୁୁ ନେଇକି, ଅମ୍ଳଜାନ ଛାଡୁଛି ବୋଲି ଆମେ ନିଶ୍ଵାସ ପ୍ରଶ୍ୱାସ ନଉଚେ।
ହଁ ଗଛ ନଥିଲେ ତ ବହୁତ ଅସୁବିଧା ଦେ
ଜୀବଜନ୍ତୁ ଜୀବଜଗତ ଅସମ୍ଭବ ହେଇପାରନ୍ତା।